ହ୍ୟାଲୋ
ହଉ କୁହ
ହ୍ୟାଲୋ ଅ
ହଁ କୁହ?
ଅ ମୁଁ
ମୁଁ ତ ଏକା ବସିଥିଲି।
କଣ କରୁଛୁ?
ହଁ ସରିଲାଣି। ହଁ ଭଲ।
ଆଚ୍ଛା ଖାଇବା ପି ପିଆ ସରିଲାଣି।
ଆଉ କଣ?
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
କଣ କହୁନ?
ହଁ କହୁଛି ସେତେବେଳେ ତମର ଭଏସ ଶୁଭା ଯାଉନଥିଲା ଏଇ ଖା ଟିକେ ଶୁଭା ଗଲା। ହଁ କୁହ କଣ କହୁଥିଲ?
ଆସ।
ହଁ ମୁଁ ଆସିଲି ନେଟୱାର୍କ ଏରିଆକୁ ହଁ କୁହ କଣ କହୁଥିଲ?
ମୁଁ କହିଲି ଖାଇବା ପିଇବା?
ହଁ ଖାଇବା ପିଇବା ତ ହେଇଗଲାଣି ଡିନରରେ ଯାହା କର ମାମା ବନେଇବେ?
ଆଚ୍ଛା ଆଉ ତମ ଜବ୍ କେମିତି ଚାଲିଛି ପାଠପଢ଼ା ଜବ୍?
ଏ ପାଠ ପଢା ସାଥୀରେ ପାର୍ଟ ଟାଇମ ଯବ କରିଛି। ଯେମିତି ଟିକେ ଘର ବାଲାଙ୍କୁ ହେଲ୍ପ ହେଇଯିବ। ସେମିତି ଭଲ ହିଁ ଚାଲୁଛି ଟିକେ ବସ୍ ଟିକେ ବସ୍ କ୍ରେସ। ରହୁଛି କାହିଁକି ତମେ ତ ଜାଣିଛ ବସ୍ ମାନେ କେମତି?
ହଁ ହଁ।
ହୁଁ ତମର ଏକ ଲାଇଫରେ କଣ ଚାଲିଛି ସବୁ କିଛି ଭଲ ନା କିଛି ଇଏ ଅଛି
ହୁଁ ମୋର ସେମିତି ଭଲ ଭଲ ଚାଲିଛି ଆଉ ମୋର ଏମିତି କିଛି ନାହିଁ। ସେଇ ପାର୍ଟ ଟାଇମ ଜବ ଟିକେ ଖୋଜୁଥିଲି। ତାପରେ ଏମିତି କଥାବାର୍ତ୍ତା ମାନେ ଏମିତି ଚାଲିଛି ତା ସ ତ ଜବ ବି ଚାଲିଛି ଘରେ ବାହାଘର ପାଇଁ ପ୍ରେସର କରୁଛନ୍ତି।
ହୁଁ ହୁଁ ଘର ବାଲାଙ୍କୁ ତ ସେୟା ପଚିଶ ଉପରେ ବୟସ ଗଲେ ବାହାଘର କଥା ଆସିଯାଉଛି।
ସେଇ ସେଇଥିପାଇଁ ବାହାଘର ପ୍ରେସର ଚାଲିଛି ମୋର ବି ଗୋଟେ ଇଚ୍ଛା ଥିଲା। ନିଜ ପଇସାରେ ବାହାହେବି।
ହୁଁ ଭଲ ଭଲ ସବୁ ଝିଅ
ହଁ ସେଥିପାଇଁକି।
ତ ମୁଁ ଗୋଟେ କଥା କହୁଛି ଆମକୁ ଗୋଟେ ଜାଗା ଦେଖି ଦେଖିଲି ଯୋଉଠି ହେଲା ଘରର ବହୁତ ସୁନ୍ଦର ସୁନ୍ଦର ଜିନିଷ ମିଳୁଛି ଆଉ ତମେ କେବେ ଆସିବ ମିଶିକି ଯିବା ସେଇଠି କି ଜିନିଶ ପାତ୍ର କିଣିବାକୁ।
କୋଉଠି ମାନେ କୋଉ ଜାଗା?
ହୁଁ ହୁଁ ହଁ ମୁଁ ଗୋଟେ ଆକଚୁଆଲି ସେଇଟା ହେଲା ଗୋଟେ ଜାଗା ବଜାର ଶହିଦ ନଗର ଭିତରେ ଅଛି ବହୁତ ସୁନ୍ଦର ସୁନ୍ଦର ଜାଗା ବହୁତ ଶସ୍ତାରେ ତମକୁ ବିଲକୁଲ ପସନ୍ଦ ଆସିବ।
ଆଚ୍ଛା ଆଉ ମୋତେ ଘରର କିଛି ଫର୍ଣ୍ଣିିଚର୍ କିଣିବାର ଥିଲା।
ଫର୍ନିଚର ପାଇଁକା ସବୁଠୁ ବେଷ୍ଟ ହଉଛି ହାଇୱେ ଉପରେ ଗୋଟେ ଜାଗା ଅଛି ସେଇଠି କିଣିବ ସବୁ ପୁରା ଷ୍ଟ୍ରଙ୍ଗ ମିଳିବ ୱାରେଣ୍ଟି ମିଳିବ। ତ ମାନେ ରିପାରିଙ୍ଗ ପାଇଁ ବି ଆସିବ ଲୋକ ବହୁତ ଭଲ ଜାଗା ସେଇଟା। ତମ କହିଲେ ମୁଁ ତମକୁ ଆଡ୍ରେସ ପଠେଇଦେବି।
କୋଉ ଜାଗା ସେଇଟା?
ସେଇଟା ମୋ କିଶୋର ଛକ ଉପରେ ଅଛି ଗୋଟେ ଭଲ ଜାଗା।
ନାଁ ଟା କହୁନ?
ନାଁ ଟା ହଉଛି ସନସାରି ଫନିଚର।
ଆଚ୍ଛା ସନସାଇନ୍ ଫଣିଚର୍ ସୁଣିଲା ଭଳିଆ ଲାଗୁଛି ନ୍ୟୁଜରେ ଦେଖିଥିଲି ବୋଧେ।
ହଁ ଶୁଣିଥିବ ତ ମାମା ନହେଲେ ବାପାଙ୍କୁ ପଚାର ବହୁତ ଫେମସ ଜାଗା ବହୁତ ଭଲ ଜିନିଷ ମିଳେ। ତାଙ୍କ ଓନର ବହୁତ ଭଲ ଆକ୍ଚୁଆଲି ସିଏ ହେଲା। ଲୋକଙ୍କ ଇଏ ବୁଝନ୍ତି। ଲୋକଙ୍କର ନିଡ କଣ ବୁଝନ୍ତି। ଲୋକଙ୍କ ହିସାବ ରେ ବନାନ୍ତି। ସେଥିପାଇଁ କି ତାଙ୍କ ବିଜନେସ ଚାଲିଛି।
ଆଚ୍ଛା କଷ୍ଟମାଇଜେସନ୍ ବି ହେଇଯାଉଛି ତ?
ହଁ କଷ୍ଟମାଇଜେସନ ପୁରା ହଉଚି। ତମର ଯାହାଟା ସହାୟ କରିବ। ହଁ ହଁ କଷ୍ଟମାଇଜେସନ ହେଇଯାଉଛି। ପୁରା ପ୍ରପର ରହୁଚି। କଲର ଡିଜାଇନ ଲେଦର କପଡା ସବୁ ନିଜକୁ ଚୁଜ କରିପାରିବ। ହ୍ୟାଲୋ। ତମର ଟିକେ ଭୟସ ଶୁଭା ଜାଉନୀ ଆଉ ଥରେ ଟିକେ ଜୋରରେ କରି କହିଲ।
ମୁଁ କହିଲି କେମିତି ହଉଛି?
କଣ?
ହ୍ୟାଲୋ।
ହଁ କୁହ କୁହ ଏଇକ୍ଷିଣା ଶୁଭାଗଲା।
ମୁଁ କହିଲି ଗରମ ସେପଟେ କେମିତି ହଉଛି?
ଗରମ ତ ଏତେ ଗୁଲୁ ଗୁଳି ଏପଟେ ମାନେ ଲୋକମାନେ ଗରମରେ ଫୁଣି ହେଲା କାଗଜ ପତ୍ର ଜଳଉଛନ୍ତି।
ଓହୋ। ଆଉ ତମ ବାହାଘର ପ୍ଲାନ୍ କଣ?
ବାହାଘର ପାଇଁ ତ ଘର ବାଲା ପ୍ରେସର କରୁଛନ୍ତିି। ମୁଁ ତ ଯାହା ମନା କରୁଛି।
ମୁଁ ଶୁଣିଥିଲି ଆଣ୍ଟି କଣ କହୁଛନ୍ତି ଜଲ୍ଦି ବାହାଘର କରିଦେବେ ବୋଲି।
ଆଣ୍ଟିଙ୍କର ତ ସେ ଇଛା ବୟସ ବଢିଲେ ବାହାଘର କରିବାର ଅଛି। ପ ଯଦି ମୋର ଏଇଖୀନା ଇଛା ନାହିଁ ମତେ ହେଲା ଟିକେ ପ୍ରପରଲି ଷ୍ଟ୍ରଙ୍ଗ ହବା ହବାର ଅଛି ଯେମିତି ଟିକେ ପଇସା ପଇସା ଆସିବ ପାଖେ ଯେତେବେଳେ ଖର୍ଚ୍ଚ କରିବା ପୂର୍ବରୁ ଭାବିବାକୁ ପଡିବନି। ସେମିତି ଟିକେ କଣ୍ଡିସନ ହେଲେ ବାହା ହବାକୁ ଇଏ ହବନା। କାହିଁକି ତମର ଯଦି ବାହା ହେଇ ପଡିବ ପାଖରେ ଟଙ୍କା ନଥିବ ତାହେଲେ କେମିତି ହି ହବ। ଗୋଟେ କଥା କୁହ ଏଇଟା ଭାବିବା କଥା ନୁହଁ।
ତମେ ବାହାରେ ଛିଡା ହେଇ କଥା ହଉଛ କିଏ ରାସ୍ତାକୁ ଶୁଭୁଥିବା ଟିକେ ଭି
ହ। ଆଚୁଆଲି କଣ ନା ଭିତରେ ଟିକେ ନେଟୱାର୍କ ଆସୁନି ନା ସେଥିପାଇଁକି ବାହାରେ କଥା ହେଉଚି।
ହଁ ତା ବୋଲି ରାସ୍ତା ଉପରେ ବି ଏତେ ଜୋରେ ଚିଲାନ୍ତୁନି।
ହ ହ ଲୋକମାନେ ଯାଉଛନ୍ତି ସେଥିପାଇ ଟିକେ ଗାଡି ମଟର ଆସୁଛି ଗେଟ୍ ପାଖରେ ଠିଆ ହେଇଛି ତ। ବାହାରେ ଭିତରେ ନେଟ ଆସୁନଥିଲା।
ହଁ କିନ୍ତୁ ଲୋକ ତମେ ଯୋଉ କଥା ହଉଛ ଲୋକଙ୍କୁ ଶୁଭୁଥିବ ତ ହେଥିପାଇଁ କହିଲି ଟିକେ ଭିତରକୁ ପଳେଇଆସ।
ଉଁ ହୁଁ।
ଆଉ ତମ ମାମୁଁ ଘରଟା କଟକ ନା?
ହ ମାମୁଁ ଘର କଟକ ମୋର।
ତମ କଟକର ଫେମସ କଣ?
କଟକର ତ ଫେମସ ସମସ୍ତଙ୍କୁ ଜଣା ଅଛି ଦହିବରା।
ତମକୁ ଦହିବାର ଭଲ ଲାଗେ?
ମୋର ଦହିବରା ଏତେ ପସନ୍ଦ ମୋର ହେଲା ଯୋଉ ଦିନ ଦହିବରା ଦେଲେ ମୁଁ ଖାଇପାରିବି। ଦହିବରା ର ଟେଷ୍ଟ ଅଧିକା ଭଲ। ସଫ୍ଟ ସପ୍ଟ ବରାକୁ ଗରମ ଗରମ ତରକାରୀ ତାକୁ କିଏ ମନା କରିବ କହିଲ? ମାନେ ସବୁଦିନ ଖାଦ୍ୟଲେ ମୁଁ ଖାଇପାରିବି ଏତେ ପସନ୍ଦ ମତେ। ଆଉ ତମକୁ କେମିତି ଲାଗେ ଦହି ବରା?
ହଁ ମତେ ତ ମସ୍ତ ଲାଗେ। ଆଉ ତ ମୁଁ ଗୋଟେ ଶୁଣିଥିଲି ତମର ଗୋଟେ ବଡ଼ ଭଉଣିଟେ ଅଛି? ଚବିଶ ପଚିଶ ବର୍ଷ ହେଇଯିବଣି ତ? ତମର ଗୋଟେ ବଡ଼ ଭଉଣୀଟେ ଅଛି ଚବିଶ ପଚିଶ ବର୍ଷର ହେଇଯିବଣି ତ?
ହଁ ଆକ୍ଚୁଆଲି ସେ କଣ କରିିଥିଲା ନା ଇଏ ହେଲା ନିବ ଦେଇଥିଲା ଏଇଥରକ ନିଟ୍ ଦେଇଥିଲା ପୂର୍ବ ଥର ଏଥର ସେଇଥିପାସେଇଥିପାଇଁ କା ତାର ସିଲେକ୍ସନ ହେଇଯାଇଥିଲା କଣତ ଧରାପଡୁନି। ଏମ ସ ଇଏ ପାଖରେ ଏମ୍ସ ରେ ହେଇଯାଇଥିଲା ସେଥିପାଇଁ ତାର ଏମବି ବିି ଏସ୍ ଇିଏ ଚାଲଚି
ଓହୋ ମାନେ କୋଉ ଇଅର?
ତାର ଏଇକ୍ଷିଣା କଣ ତ ଫାଷ୍ଟ ଇୟର ଚାଲିଛି ଆକ୍ଚୁଲି ଏମ ବି ବି ଏସରେ କଣନା ଘରରୁ ବହୁତ ଦୂର ରହିବ ଏକୁଟିଆ ରହିବ ପର ତମେ ଏକୁଟିଆ ରହିବା ଶିଖିବ ଆଉ ନିଜ ଗୋଡ ରେ ଠିଆ ହେଇ ପାରିବ ସେଥିପାଇଁ ଭ ତାର ଭଲ
ଓହୋ ଭଲ ତାହେଲେ
ହୁଁ
ଆଉ ମୋ ଭାଇ ତ ଏବେ ଛୋଟ ମୋ ଭାଇ ତ ଛୋଟଟା ଅଠର ଉଣେଇଶ ବର୍ଷର ଏବେ ତାର ଚାଲିଛି ପ୍ଲସ୍ ଥ୍ରୀ ପଢୁଛି ତାପରେ କଣ ପଢ଼ି
ହଁ ମୁଁ ଶୁଣିଲି ତ ମୋ ଭାଇ ବହୁତ ଅଧିକା ଟ୍ୟାଲେଣ୍ଟେଡ ସେ ବହୁତ ସାରା ଜିନିଷରେ ପ୍ରାଇଜ ପାଉଛି ଇଏ କରୁଛି ନାଁ ବଢଉଛି ପାଠ ବି ଭଲ ପଢୁଛି
ପାଠ ଏତେ ଭଲ ନୁହଁ କିନ୍ତୁ ଏମିତି ତିନିଟା ପ୍ରୋଗ୍ରାମ୍ ପ୍ରାଇଜ ଧରିଛି ପ୍ରୋଗ୍ରାମ ରେ କଣ ଅଛି ଘରୁ ପଇସା ନେଇକି ଯାଉଛି ମାନେ ପ୍ରାଇଜ୍ ନେଇକି ଆଉଛି
ନା ନା ଆକ୍ଚୁଲି ମୁଁ ଗୋଟେ କଥା ଶୁଣିଛି ସେ କଣ ନାଇନ୍ତ ସାଇଡ୍ ର ନାଇଣ୍ଟି ଉପରେ ପର୍ସେଣ୍ଟଜ୍ ରଖିଥିଲା ଏତେ ଭଲ ପାଠ ପଢୁଛି ଆକ୍ଚୁଲି ତ ତମ ଭାଇର ଭିତରେ ଟ୍ୟାଲେଣ୍ଟ ବୁଝିପାରୁନ ସେ ବହୁତ ଅଧିକ ଭଲ ବହୁତ ଅଧିକ ତା ଭିତରେ ବୁଦ୍ଧି ଅଛି
କେଯାଣି ଟେନ୍ତ ରେ ତ ଏଇଟି ଟୁ ପର୍ସଣ୍ଟେଜ୍ ଆଣିଥିଲା
ହଁ
ସେ ପଢୁଛି କି ଜାଣି କଣ କରିବ
ହୁଁ କିଛି କହୁନଥିଲି ସେଇଆହିଁ କହୁଥିଲି ତମର ଘର କାମ କେତେ ବାଟ ଗଲା
ଆମ ଘର କମ୍ପ୍ଲିଟ ହେଲାଣି ଆଉ ଟିକେ ବାକି ଅଛି ସେମିତି କମ୍ପ୍ଲିଟ୍ ହବା ଉପରେ ଅଛି ଆଉ
ଆଉ ତମେ ଦାଦା ବିରିୟାନୀ ଖାଇଛ
ନା ନା ମୁଁ ବହୁତ୍ ଶୁଣିଛି କିନ୍ତୁ କେବେ ଖାଇନି
ଖାଇ ପକା ବହୁତ ଭଲ ବିିରାୟାନୀ ମସଲା ଭାତ ଭଲ କ୍ଵାଣ୍ଟିଟି ଆଉ ଚିକେନ ବିକେନ ଅଛି
ଆଚ୍ଛା ଆଚ୍ଛା ଭଲ ତାହେଲେ ସବୁ
ହ
ଆଉ
ଆଉ ମୁଁ ଗୋଟେ କଥା କହୁଥିଲି କେବେ ଗୋଟେ ଆସ ଏ ସ୍ପ୍ଲାନେଡ୍ ଯିବା ପ୍ଲାନ୍ ତ ହେଇଥିଲା କେବେ ଗୋଟେ ଯିବା ଭଲ ଲାଗୁନି ଘରେ ରହିକି
ଟାଇମ୍ ଜୋନ୍ ତ ପୁରା ବଢ଼ିଆ
କଣ କଣ କଣ
ଏକ୍ସପ୍ଲେନେଡ଼ର ତ ଟାଇମ୍ ଜୋନ୍ ପୁରା ବଢ଼ିଆ
ହଁ ମୁଁ ଟାଇମ ଜୋନ କଥା କହୁଥିଲି ଟାଇମ ଜୋନ୍ ଯିବା ବହୁତ ଭଲ ଜାଗା ସେଇଟା
ହଁ ପଇସା ଟିକେ ସେଭିଙ୍ଗ କଲେ ଭଲ ଯି ବା ବୁଲିବାଲିକି ଆସିବା ଆଉ।
ହୁଁ ପଇସା ସେଇଠି କଲେ ଭଲ ସେକି ଚାରି ପାଞ୍ଚ ହଜାର ଲାଗି ଯାଉଛି।
ହଁ ହଁ ତ ଚାରି ପାଞ୍ଚ ହଜାର ବଜେଟ୍ ନେଲେ ହିଁ ଏ ଯାଇକି ଯିବ। ନହଲେ ଟାଇମ ଜୋନ ଭିତରକୁ ଯାଇକି କିଛି ଲାଭ ନାହିଁ।
ହୁଁ ଏଟା ଗେମ୍ ଖେଳି ତ ପଇସା ସରିଯିବ।
ହଁ ସେମତି ଆଉ ଟୋନି ଲ୍ୟାଣ୍ଡ ବି ଗୋଟେ ଅଛି ଛୋଟ ଛୁଆ ଖେଳିବା ପାଇଁ।
ହଉ
ଉଁ। ଭାବିଛି ତ ମୋ ସାଙ୍ଗମାନଙ୍କ ସହିତ ଯିବି ବୋଲି ଦେଖିବା କଣ ହେଉଛି।
ହଁ ବା ସେଇଆ ହିଁ କଥା। ଆକ୍ଚୁଅଲି ଗୋଟେ କଥାଟେ କହିବି ଟୋନି ଭାରି ଅଧିକା ପଇସା ମାନେ କମ ଟାଇମ କୁ ଭାରି ଅଧିକା ପଇସା ଦ ଛା ଦି ଦିଲ କଷ୍ଟ ହଉଛି ଟିକେ ଏତେ ଅଧିକା ପଇସା ହବାରୁ।
ହଁ ନହେଲେ ନହେଲେ ଏକ୍ସପ୍ଲାନେଟ୍ରେ ତ ସବୁ ଅଧିକା ପଇସା ସେଠି ଯାଇକି
ଏସ ଏସପ୍ଲାନେଟ ହଉଛି ସେମିତିଆ ଜାଗା ବଡ ପିଲା ମାନଙ୍କର ଗୋଟେ ଖଟି ଭଳିଆ ଜାଗା ସେଠି ଅଧିକା ପଇସା ଲାଗୁଚେ। ବା ଯାହା କୁହ ଲୋକମାନେ ଖୁସି ଅଛନ୍ତି ସେଇଠିକି ଯାଇକି।
ଓହୋ ମୋ ମାମା ଫୋନ କରୁଛି ମୋ ମାମା ଆସିଲାଣି ଘରକୁ ମୁଁ ରଖୁଛି।
ହଁ ହଁ।